ହ୍ୟାଲୋ ହଁ
କଲ କରିଥିଲ କି?
ହଁ କଲ କରିଥିଲି ହେତେବେଳୁ ତୁ ଉଠେଇଲୁନୁ କାଇଁ ଆଉ
ଆଁ ହଁ କଣ ପାଇଁ କଲ କରିଥିଲୁ?
ଏଇ ନାନା ବାହାଘର ଟା ଠିକ ହେଇଯାଇଛି ତ ସେଇଥିପାଇଁ କଲ କରିଥିଲି।
ଆଁ ହଁ କୋଉ ଦିନ?
ଏଇ ହବ ଏଇ ତେଇଶି ତାରିଖରେ ହବ ଜୁନ ତେଇଶି।
ଅଁ ହଁ ତେଇଶି ତାରିଖ ରେ ଭଲ ଆଉ। କୋଉଠି?
ଏଇ ଆମ ଏଇ କୋଉଠି କହିଲୁ କେଉଁଝର। ରହମ୍ ।
ହୁଁ ହଁ ହଁ ପୁଅ ଟା କଣ କରୁଚି। ଅଁ ହଁ ପୁଅ କଣ କରୁଚି?
ଇଞ୍ଜିନିୟର ଅଛି।
ଜି କଣ ଇଞ୍ଜିନିୟର?
ସଫ୍ଟଓୟାର ଇଞ୍ଜିନିୟର ଅଛି।
ଭଲ କେ କଣ କେମିତି କରିବି ଭାବିଛୁ?
ଏଇ ଭାବୁଥିଲି ତାର ସରୁ ଦେଖିବା ନିର୍ବନ୍ଧ ଟା ସରୁ ବାହାଘର ବେଳକୁ ଭାବୁଥିଲି କରି ବୋଲି ହଳଦୀ କରି ମେହେନ୍ଦୀ କରିବା ପାଇଁ ଭାବୁଥିଲି ଯେ କିନ୍ତୁ ଏକୁଟିଆ ଟା କଣ କରିବି ଟିକେ ଆସିଥାନ୍ତୁ ହୁଁ।
କରିବନି।
ହଁ ସେଇଟା କରିସାରିଲା ପରେ ଭାବୁଛି ବାହାଘର ବେଳକୁ ଏଇଟା ସବୁ କରିବା ପାଇଁ ଯେ ଏକୁଟିଆ ଟା କିଛି କରିବାକୁ ଇଚ୍ଛା ହଉନି। ହଁ ବା କଣ କରିବା ଟିକେ ଆସିବୁ ତ ଜଲଦି।
ହଁ ହଁ କାମ ଏବେ ଗୁଟେ ନମ୍ବର କହୁଛି ମୋ କେତେ ନମ୍ବର ତ ତେର ନମ୍ବର ସରିଲାଣି ଚଉଦ ନମ୍ବର ଟା ଚାଲିଛି ଦେଖିବା ସରୁ ଟୋଟାଲ ତିରିଶ ଟା କାମ ଆସିଛି। କ୍ରିଶ ଗୋଟେ ପ୍ରୋଜେକ୍ଟରେ ଏତେଟା ବହୁତ କାମ ଅଛି ବିଲ ବାଡ଼ି ତିରିଶଟା ତିରିଶ ଗୁଣ୍ଠୁ ଏଠି କାମ କରିବୁ କଣ କରିବି କିଛି ବୁଝା ପଡୁନି ଆଉ ଯିବି ତ ଯାହାହେଲେ।
ହଁ ଟିକେ ଜଲଦି ଆସିବୁ ଏକୁଟିଆ ଟା ମୁଁ କଲା ବେଳକୁ ମୋ ମୁଣ୍ଡରେ କିଛି ପଶୁନି ତାପରେ ଯୋଉ ଟିକେ ଦେହଟା ଖରାପ ରହୁଛି ୟାର ବୋଉର ଟିକେ ଦେହ ଟା ଖରାପ ରହୁଛି। ସବୁ ଆଡୁ ସବୁଆଡୁ ହେଲା ବେଳୁ ମୁଁ ଜାଣି ପାରୁନି କୁଆଡେ କଣ କରିବି।
ଏଟା ବି ସତ କଥା।
ତୁ ଟିକେ କହିଲୁ ଏ କଣ କଲେ କଣ ଠିକ ହେବ।
ଯାହା ଆଜିକାଲି ଦୁନିଆରେ ଯାହା ଚାଲିଲାଣି ସେମିତି କରିବାକୁ ପଡିବ।
ସେମିତି କଲେ ସେ ଅନୁସାରେ ତାଙ୍କର ବହୁତ ଆସିବେ ଲୋକ।
ତଥାପି।
ତଥାପି ନାଇଁ ଅଧିକ ଏବେ କହୁଥିଲେ।
ବେ ସେ କଣ ଏତେ ଲୋକ ଆସିବେ ଆମ ଆସିବ ନା
ସେଇଆାପା ସେ କହୁଛନ୍ତି ଅଧିକ ଲୋକ ଆସିବେ ପୁଣି କଣ କଣ ବାହାଘର ବେଳକୁ କେତେବେଳେ ଆସିବେ କେତେ ଜଣ ଆସିବେ କେ ଜାଣି।
ସେଇ ତ ହାରି ହଇରାଣ।
କଣ କଣ ଆଇଟମ କଲେ କହିଲେ ଭଲ ହବ ମାନେ ବଜେଟ ଭିତରେ।
କଣ କଣ ଆଇଟମ ସେଇ ତ ଏବେ ଯାହା ଯାଉ ଭାତ ଡାଲି ଖଟା ପାସ ନାଇ କଉ କଣ ବାର ପଡୁଛି? ସାଧା ନା ଆଇଁଷ କରିବ?
ନାଇଁ ନାଇଁ ଆଇଁଷ ବାରେ ପଡୁଛି ଯେ ତାଙ୍କର ସମସ୍ତେ କହିଛନ୍ତି ବା ଆଇଁଷ ଖାଇବେ ବୋଲି।
ହଁ ମଟନ
ନାଇଁ ମଟନ ନୁହଁ ମାଛ ଭାବୁଥିଲି।
ହଁ ମାଛଟା ତ ଶୁଭ ମାଛ ଖାଇଲେ ଭଲ ମାଛଟା ଠିକ ଏଇ କାମରେ ମାଛଟା ହିଁ ଠିକ ମାଛ କରିଦବ ଫିଙ୍ଗର ଚିପ୍ସ ଏମିତି ଯାହା ଯାହା ସୁଇଟ କର୍ଣ ଆଣିବା ଭାରି
ଦଶ ବାର ପ୍ରକାର ନହଲେ କଣ ଭଲ ଲାଗିବ
ହଁ ବା ଆପଣ କ୍ଷିରିରେ ତ ହବ ଯାହା ଚାଲିଚି। ବାହାଘରଟେ ଗୋଟେ ତାର ଆସିବା ପୁଣି ସବୁ ଦେଖିବାକୁ ପଡିବ ପୁଣି କେମିତି ବର ରାତିରେ ଆସିକି ଇଏ ନେବେ ସେଟା ବହୁତ ଧନ୍ଦା ଅଛି ନାଇଁ କି
ସେଇଆପା ପୁଣି ଏବେ ଆଉଥରେ ଆସିବେ ପୁଣି କଣ ଦେଖିବାକୁ
ଏ ଭାଇ ଆସନ୍ତୁ ଦେଖିଯିବେ କିଏ ସବୁ ଆଣା ଆଣି କରୁଛି ସବୁ ଜିନିଷ
ଏଇ ମୁଁ ଆଉ ବାପା ଯାଉଛୁ ଆଉ
ହଁ ଦେଖିବ
ତାପରେ ତ ସୁନା ରେଟ ଯୋ ବାରେ ବଢିଲାଣି କେତେ କଣ କୁଆଡେ କଣ ଦବୁ କଣ କରିବୁ କିଛି ଜାଣିବୁନି
ହଁ ଭାଇ
ତାପରେ ଲୁଗାପଟା ପୁଣି ସମସ୍ତଙ୍କ ପାଇଁ ହବ ହେଲା ବାଛା ବୁଛି କରିକି ଆଣିଲା ବେଳ ଭାରି କଷ୍ଟ ଲାଗୁଛି।
ହଁ ଲୁଗାପଟା ତ ପ୍ରବଳ ଜିନିଷ ଖର୍ଚ୍ଚ ହବ ରହିଛି ଆଉ
ସେଇଆ ପା ପୁଣି ହଳଦୀ ପାଇଁ ଅଲଗା ସମସ୍ତଙ୍କ ପାଇଁ କରାହବ ପୁଣି ମେହେନ୍ଦୀ ପାଇଁ ପୁଣି ଅଲଗା ପୁଣି ବାହାଘର ପାଇଁ ଅଲଗା
ସେଇ ବାହାଘରକୁ କିଏ କହିବ ବ୍ଲେଜର କିଏ କବ ଇଏ ମ ଏମିତିଆ ସେମିତିଆ
ସେଇଆପା ମୁଁ କହୁଛି ମୁଁ ଭା-ଭାବୁଛି ସମସ୍ତଙ୍କୁ ଦେଇ ଦେବି ପଇସା ଦେଇଦେବି ସେ ତାଙ୍କ ଇଚ୍ଛାରେ ତାଙ୍କର ଦେଖିକି ଆଣିବେ।
ହଁ
ସମୟ ହବନି ନା ଏତେ ସବୁ ଜିନିଷ କଲାବେଳୁ
ଏକୁଟିଆ ଲୋକ ଭାରି ହଇରାଣ ହବ ଆଉ
ସେଇୟା ତ ମୁଁ ଭାବୁଛି ସମସ୍ତଙ୍କୁ ପଇସା ଦେଇଦେବି ତାଙ୍କ ମନ ଇଚ୍ଛା ତାଙ୍କର ଯାହା କି -କିଣିଆର ଅଛି ଯାହାକୁ ଯୋଉଟା ପସନ୍ଦ ଅଛି ସେଇଟା କିଣିବ।
ହଁ ସେମିତି କରିବୁ ଯାହା ମନ ଇଚ୍ଛା ଅଳ୍ପତି କିଣନ୍ତୁ ସେ ହଳଦୀ ସେରିମନି ଯଉରା ହଳଦିଆ ହଳଦିଆ ଡ୍ରେସ ଗୋଟେ ରୁ ଆଣିଲେ କମ ପଡିବ।
ହୁଁ
ହଳଦୀ ମେହେନ୍ଦୀ ଏଇରା କମ ପଡ଼ିବ।
ଏଇ ଯୋଉ ଅଛି। ଶ୍ରୀକ୍ରୀିଷ୍ଣା ସେ ସେଇଠୁ ଦେଖିକି ନହେଲେ ଆଣିବା ଆଉ
ନା ନା ସେଠି ଅଧିକା ରେଟ ହୋଲସେଲିଂରେ କଟକ ଆଡୁ ଆଣିଲେ ଭାରି ହବ
ଦେଖିବା ନହେଲେ ତୁ ଟିକେ ଯିବୁ ତ
ହୁଁ
କେତେଳୁ ସମୟ ପାଇଲେ ମତେ କହିବୁ ଯିବା ଟିକେ
କଣ ନିହାତି ନା ଆମ ନିଜର କାମ ନ କଲେ
ଆଉ ଦାଦା ଖୁଡିଙ୍କ ଦେହ ଭଲ?
ହଁ ଭଲ
ଦାଦାଙ୍କୁ ବି ତ କାଲି କଲ କରିଥିଲି କାହିଁ ଉଠେଇଲେନି।
ଆଉ କଣ ବ୍ୟସ୍ତ ଥିବେ କାମରେ
ହୁଁ ତାଙ୍କୁ ଟିକେ କହିଦବୁ ନହେଲେ ମୁଁ ଦେଖିଆ ଆଉ ଟିକେ ଗଲେ ପୁଣି କଲ କରିବି ଆଉ।
ହଁ ହଁ ମୁଁ ଇଆଡେ ଗୋଟେ କାମକୁ ଯାଇଥିଲିି ଦେଖିଲି ତୁ କଲ କରିଛୁ ସରିଲାଣି ଗୁଆ ଫୁଆ ଯାହା ଗୁଆ ଫୁଆ ଦେଲଣି ନା ନାଇଁ।
ନାଇଁ ବା ଏ ଖାତାରେ ପୁରା ଲେଖିକି ରଖିଛି କାହାକୁ କଣ ଉଁ କେତେବେଳୁ କଣ କଲ କରିବି କାହା ପାଖାକୁ କେତେବେଳୁ ଯିବି ସେଟା ସବୁ ରଖିଛି ଲେ ଖିକିରି ଏତେ ସବୁ କାମ ଏକୁ ଏକୁଟିଆ କଲା ବେଳୁ ଦେହ ହାତ କଣ ହେଇଯାଉଛି ଫୁଣି ଏଇତେ ଏ ଯୋଉ ଖରା ହଉଛି। ପୁଣି ମନ୍ଦିର ବାହାଘର କର ଥିଲେ ଗୋଟେ ପ୍ରକାର ମଣ୍ଡପ ବା ଯୋଉ କରିଦେଇଥାନ୍ତୁ ସେ ତାଙ୍କୁ ପଇସା ଦେଇ ଦେଇଥାନ୍ତୁ ସେ ସବୁ କରିଥାନ୍ତେ ଇଏ କହୁଛନ୍ତି ଘର ବାହାଘର ପୁଣି ରାତିରେ।
ଏ ସଳା।
ଏ ଭାଇ ଏମିତିଆ ଲୋକ ସିଏ।
ବାଧ୍ୟ ହଉଛୁ ସବୁ କରିଆ ପାଇଁ ସେ ଯାହା କହୁଛନ୍ତି କରିଆକୁ ପଡୁଛି ନା।
ହଁ ନା ଆଜିକାଲି ତ ପୁଅ ଘର ଡିମାଣ୍ଡ କରିବେ ଟିକେ ଆଉ ସବୁ ଜିନିଷ କୋଉଠୁ ଆଣିବ ଖଟ ଫଟ ଆଲେଣା ଫାଲେଣା?
ଦେଖିଆ ଏରେ ସବୁ ଉ ଦେଖିଆ କୋଉଠୁୁ ଭୁବନ ରୁ ଦେଖିଆ ନହେଲେ ଆଣିବା ଏଇଠି ତ ମତେ ଲାଗୁଛି ଅଧିକ ଟଙ୍କା ପଡିବ। ବାହାରୁ ଟିକେ ଆଇଁଲେ। କମ ଟଙ୍କା ପଡନ୍ତା।
ହୁଁ। କିଛି ଏଇଠି ବୁଝା ବୁଝି କରିକି ଆଣିଆ ହେରି କଣ ରହିବ ଏ ସବୁ।
ହୁଁ ସେ ମନା କରୁଛନ୍ତି ମାନେ ବେଶୀ କିଛି ଜିନିଷ ନଦବା ଯୋଉ ଦବା ପାଇଁ ମନା କରୁଛନ୍ତି କିନ୍ତୁ କହୁଛନ୍ତି ବାହାଘରଟା ଯେମିତି ଭଲ ହବ।
ହୁଁ।
ଏକୁଟିଆ ପୁଅ ଏକୁଟିଆ ପୁଅ ତ।
ଓହୋ କଣ ହବ ତାଙ୍କର ସଫ୍ଟୟାର ଇଞ୍ଜିନିୟର କଣ କମ ପଇସା।
ସେଇଆ ବା।
ଆଉ ଯୋଉ ସବୁ ସବୁ ଲୋକଙ୍କୁ କହିଦବୁ ମନେକ କରିକି ନ ହେଲେ କିଏ ରାଗ ରୁଷା କରିବ ବନ୍ଧୁବା ନ୍ଧବ।
ସେଇଟା ବା ସେଇଟା। ସବୁ ଲେଖିକି ରଖିଛି କାହାକୁ କଲ କରିବି ନ ହେଲେ ପୁଣି ରାଗ ପଶିଯିବ ଆସିବେନି କେହି ବାହାଘରକୁ।
ହଁ ବା ଆଜି କାଲି ତ ଲୋକ ଏମିତି ଦେଖୁଛ ଆଉ କଣ କହିପାରିବ।
ସାହାଯ୍ୟ କଲା ବେଳୁ କେହି ନଥିବେ କିନ୍ତୁ ମନେ କରିକି ଯଦି ନ କହିବୁ ସେଇଟା ତାଙ୍କର ରାଗ ରହିଥିବ।
ଛାଡ ସେ ସବୁ ଲୋକ ତ ଭାରି ମାରାତ୍ମକ ଲୋକ।
ହଉ ଦେଖିଆ ଆମ ଆହୁରି କେ କେତେ ଜଣ ଅଛନ୍ତି। ତାଙ୍କୁ କଲ୍ କରିକି କହେ। ନାଇଁ ପା କିଛି ହେଇନି ଏପଅନ୍ତ। ସବୁ କରିବି କେତବେଳେ ମୁଁ ଭାବ ବୁଝି।
ହଁ କାର୍ଡ଼ଟା ମୁଁ ମୋ ମୋତେ ଦେଇଦେ କଣ କେମିତି ଲେଖିବେ ଦେଇଦେ ମୋର ଅଛି ଗୋଟେ ସାଙ୍ଗଟେ ଆଉ କହିଥିବି କରିଦେବ ଆଉ। ଜୁମିତା କରି କି ସେନ୍ଧା କରିବି ଉ।
ଦେଖିକି କଣ ଭଲ ସେ କରିବାକୁ ପଡିବ କାର୍ଡ ଟା।
ହୁଁ ଭଲ ଟିକେ ନକଲେ ଦେଖିବ ଲୋକ ଭଲ ଲାଗୁଥିବ
ଛୋଟ ଗୋଟେ କରିବା, ଆଉ ବଡ ଯେମିତି ଯୋଉ ବ୍ୟାଗ ଭଳିଆ ଯେମତି ଅଛି ସେମିତି ଗୋଟେ କରିବା।
ହୁଁ ହୁଁ ଭଲ ନହେଲେ ଲୋକ ଦେଖିବେ ଯେ ଲୋକ ମନ ପାଉଥିବା ଗୋଟେ କାର୍ଡଟେ କରିଥିଲେ।
ହୋଉ ଆଉ କଣ କହୁଚୁ ବୁଝିନି ବୁଝି ଆଜି ବି ସବୁ ଏକୁଟିଆ ହେଲା ବେଳକୁ କିଛି କରିପାରୁନି।
ହଁ ଟେଣ୍ଟ ଟିକେ ଭଲ ପଡିବ। ସେଲ୍ଫି ପଏଣ୍ଟ ଗୋଟେ ଗୋଟେ ରଖିବେ ନା।
ହଁ ଆଜି କାଲି ତ ସେଇଆ ସବୁ ଚାଲିଚି ଆଉ।
ହୁଁ କେମେ ପଡିବ ବୋହୁତ ଧନ୍ଦା ଅଛି ନା।
ହୁଁ ହୋଉ ଆଉ କଣ କହୁଚୁ ମୁଁ ଯାଉଚି। କଲ୍ କରିବି ଆଉ ଯେତିକି ଅଛନ୍ତି।
ହଁ ସମସ୍ତଙ୍କୁ କଲ୍ କରିଦେ ଆଉ।
ତୁ ଟିକେ ଦେଖିକି ଜଲ୍ଦି ଆସିବୁ ଆଉ।
ହଁ ହଁ ତାହେଲେ ରହୁଚି।
ହଁ ହଁ।
ଦେଖିବା ମୁ ଜଲ୍ଦି ତ ଯିବି ଆଉ। ହଉ ରହିଲି ଆଁ।
ହୁଁ ହୁଁ